ଶୁଭ ସ
ହାଲୋ ଶୁଭ ସନ୍ଧ୍ୟା ସାର୍ ଜୟ ଜଗନ୍ନାଥ କଣ କରୁଛନ୍ତି?
ଏବେ ବସିଛି ଛାତ ଉପରେ।
ଓ ଆଉ ବର୍ଷା ହଉଛି ଆପଣଙ୍କ ପଟେ।
ନାଇଁ ବର୍ଷା ହଉନି ବୋଲି ତ ଏଇନା ଛାତ ଉପରେ ଟିକେ ବଇଚି ଟିକେ ଆମର ବାଦଲ ଧଳା କରିଚି। ହାଲକେଇ କଉକରୁ ଟିକେ କଳା କରିଚି ଆଉ।
ହଁ ଆମ ଏପଟେ ଏବେ ବହୁତ ବର୍ଷା ସନ୍ଧ୍ୟାରୁ ହଁ ସନ୍ଧ୍ୟାରୁ ଚାଲୁଛି ଯେ ଏବେ ବୋଧେ ରାତି ସାରା ଚାଳିବ ଯାହା ଜଣା
ନା ଆମର ସକାଳୁ ହେଲା ଜସ ସାଢେ ତିନିଟା ବେଳକୁ ବନ୍ଦ ହେଲା ଆମ ଘରେ।
ହୁଁ ହୁଁ।
ତାପରେ ପାଞ୍ଚଟା ବେଳକୁ ଟିକେ ହେଲା ଛାଡି ଯାଇଛି ଆଉ ଏଇ ନା ହେଇନି ଆଉ।
ହଁ ଏଠି ଲଘୁଚାପ ଅଛି ନା ତ ସେଥିପାଇଁ ଏଇଟା ଚାଲିଛି ଆଉ। କାଲି ତିନି ତିନି ହଁ ତିନି ତାରିଖ ତ ଅଛି ଲଘୁଚାପ ଅଛି କାଲି ଲାଷ୍ଟ।
କ ନା ଲଘୁଚାପ ରହିଲେ ହି ଭଲ ଏଣେ ଆମ ଏକରେ ଟିକେ ଧାନ ଫାନ ରୁଆ ହବାର ଅଛି ନା।
ଓହୋ ଆପଣଙ୍କ କୋଉ ଜାଗା କୋଉ ଜାଗା।
ଆମର ମୁଁ କଟକରେ ରହୁଛି କିନ୍ତୁ ଆମ ପପର ଘର ଡେଙ୍କାନାଳ ଆଉ।
ଓହୋ ଢେଙ୍କାନାଳ ବୋଲେ ଆପଣ ଏବେ ଢେଙ୍କାନାଳ ଅଛନ୍ତି କି କଟକରେ?
ନାଇଁ କଟକରେ ଏବେ ନା ରୁମ ନେଇ ରହୁଛୁ।
ଓହୋ ହଁ ଯଦି ଆମର ଆମର ଏଇଟା ବଲାଙ୍ଗୀର୍।
ଆଜ୍ଞା।
ତ ଏ ଯଦି ଧାନ ହଁ ଧାନ ପାଇଁ ତ ବର୍ଷା ଆକ୍ଚୁଆଲି ଦରକାର।
ଆଜ୍ଞା।
ତ ଆପଣ ତା ମାନେ ଯେତେ ବର୍ଷା ହେବ ଆପଣ ମାନଙ୍କୁ ସେଥିପାଇଁ ତାମାନେ ଭଲ ନା ଧାନ ପାଇଁ ଧାନର କଣ କରାହବ ଏବେ।
ଆଜ୍ଞା ଧାନ।
ଧାନର କଣ କରାହୁଏ।
ଚାଉଳ ଆମର।
ହଁ ହଁ ଏବେ ନୂଆ ଧାନ ହେଇଥିବ ନା।
ଆଜ୍ଞା ଏବେ ନାଇ ଏବେ ନୂଆ ଧାନ ନୁହେଁ ଏବେ ଆମର ତଳି ପଡେ। ତଳି ବର୍ଷା ହେଲେ ହିଁ ଚାଷ କରିବେ ତାପରେ ତଳି ପଡେ ତଳି ପଡିଲା ପରେ ଫେଣି ବର୍ଷା ନହେଲେ ପୁଣି ବିଲ ଚାଷ କଲା ପରେ ତଳି ଉପାଡ଼ିକି ତାକୁ ରୁଅନ୍ତି।
ଓହୋ। ମୁଁ ଏସବୁ ଖାଲି ସେ ଟିଭିରେ ଦେଖିଛି ରିଏଲ୍ ତ ଦେଖିନି।
ରିଏଲି ଆପଣ କତିକି ଆମେ ବି କହିଲେ ଭିଡିଓରେ ଛାଡିଦବୁ ରିଏଲି ଆପଣ ଦେଖିବେ।
ହଁ ଭଲ ଭଲ ବହୁତ ପରିଶ୍ରମ ବହୁତ
ପରିଶ୍ରମ ତ ଅଛି ଆଜ୍ଞା ପରିଶ୍ରମ ତ ଅଛି ମୁଁ ଯାଏ ଆମର ସେ ଯୋଉ ନିଜ ବିଲ ବହେ ବିଲ ଅଛି ମୁଁ କାଲି ଭାତ ନେଇଯାଏ। ତାଙ୍କ ପାଇଁ ତିରିଶି ଚାଳିଶି ଲୋକ ଖାଆନ୍ତି ତାଙ୍କ ସାଙ୍ଗେ ମୁଁ ବି ଭାତ ତ ସେ ବିଲରେ ବସିକି ଖାଇବି ଆହୁରି ଆନନ୍ଦ ମଜା।
ହଁ ସେଟା ତ ବହୁତ୍ ଭଲ ଲାଗେ ସେଇଟା।
କାରଣ ବିଲରେ ହିଁ ଭାତ ଖାଇବା ଟା ମଜା ନା।
ହଁ। ସେଟା ହେଲେ ମୁଁ ଟିଭିରେ ଯୋଉ ଯୋଉ ସିନେମା ମାନେ ଅଛି ନା ଫିଲ୍ମ। ସେଠି ଖାଲି ମୁଁ ଦେଖିଛି। ବାକି ରିଏଲ୍ ରେ ତ ମୁଁ ଦେଖିନି, ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ବାପା ମା ଭାଇ ଦିଦି ଉଁ ଦାଦା ଖୁଡ଼ି ବଡ ବାପା ବଡ଼ମା ଆଜ୍ଞା ଜଏଣ୍ଟ ଫାମିଲି।
ହଁ ହଁ ଭଲ ସମସ୍ତେ। କିନ୍ତୁ ଆଜିିକାଲି ନା ଏ ଜଏଣ୍ଟ ଫାମିଲି ଦେଖିବାକୁ ମିଳୁନି। ବହୁତ ତା ମାନେ କମ୍ ଦେଖିଛି। ଓ ଆପଣଙ୍କ କଣ ଆପଣଙ୍କର ସେପଟେ କଣ ବୁଲିବାର ଜାଗା କଣ କଣ ଅଛି।
ଆମର କପିଳାସ ସାଇ ମନ୍ଦିର। ତାପରେ ଆମର ଯାଜପୁରରେ ରହିଗଲା ଘଟଗାଁ ତାପରେ ପରେ ନାଇ ତାରା ତାରିଣୀ ଟା ବୋଧେ ବାଲେଶ୍ଵର ତାପରେ ଏକ ରେ ମୁଁ କପିଳାସ ଯାଇଛି ପୁରୀ ଯାଇଛି ଲୋକନାଥ ତାପରେ ଧବଳେଶ୍ଵର ତାପରେ ଇ ଢେଙ୍କାନାଳ ସାହି ମନ୍ଦିର ତାପରେ ନନ୍ଦନକାନନ ତାପରେ
ନନ୍ଦନକାନନ ତ ଏବେ ଏବେ ଆଉ ତା ମାନେ ଭଲ କରିଦେଲାଣି ନା ଆଗରୁ ହଁ ଆଗରୁ ଆମେ ଯାଇଥିଲୁ ଯେ ସେତିକି ଥିଲାନି ଦେଖନ୍ତୁ ଏବେ ବି ଯୋଉ ଯାଇଛୁ ଏବେ ପୁରା ବଢିଆ ପାର୍କ ଫାର୍କ କରିକି ବହୁତ ଭଲ୍ କରିଦେଇଛି।
ଜୀବଜନ୍ତୁ ନଥିଲେ ସେ ଜୀବଜନ୍ତୁ ବାହାର କଣ୍ଟ୍ରିରୁୁ ଆଣିଛନ୍ତି।
ହୁଁ ହୁଁ କବେ କୋଉ କୋଉ ନୂଆ ନୂଆ ଆ କୋଉ କୋଉ ଯୀବ ଅଛନ୍ତି ସେଠି ରେ?
ନୂଆ ନୂଆ ମୁଁ ଯାଇଥିଲି ଏଥିଲା ଦି ଚାରି ବର୍ଷ ପରେ ଆମର ୱାଇଟ ଟି ବାଘ ନଥିଲା ଏବେ ହ୍ୱାଇଟ ବାଘ ଆଣିଛନ୍ତି।
ଆଚ୍ଛା ଧଲା ବାଘ ବି ଅଛି।
ଆଜ୍ଞା ଧଲା ବାଗ ଅଛି ବି।
ହଁ ମୁଁ ତ ଆଜି ଫାଷ୍ଟ ଶୁଣିଛି ମୁଁ।
ତାପରେ ବି ଅଥିଲା ଆମର କଣ ଜେଗ୍ରା ବି ନଥିଲା ମଝିରେ।
ହଁ ଜେବ୍ରା ଜେବ୍ରା। ହଁ ମୁଁ ଯେବ୍ରା ମୁଁ ଦେଖିଛି ଜେବ୍ରା ମୁଁ ନନ୍ଦନକାନନ ଦେଖିଛି ଆଗରୁ ଯ । ଟୁପଡ ଟୁପଡ
ଆଜ୍ଞା ଆଜ୍ଞା।
ହୁଁ ମୁଁ ଯେବ୍ରା ଦେ ଦେଖିଥିଲି।
ଆଜ୍ଞା।
ନାଇଁ ଶୁ ଆମ ଆମ ଏଠି ନା ଆପଣ ଶୁଣିଛନ୍ତି? ଏ ଯୋଉ ହରିଶଙ୍କର ନ ନୃସିଂନାଥ ଆମ ଏପ ସେପଟେ ସେଟା ହଁ ସେଇଟା ଫେମସ ସେଟାରେ ବହୁତ ତା ମାନେ ଯୋଉ ତାମାନେ ପର୍ବ ପର୍ବାଣୀ ହୁଏ ତାପରେ ଶିବରାତ୍ରି ହୁଏ ତ ସେଠରେ ପ୍ରବଳ ଭିଡ ରହନ୍ତି ବହୁତ ଲୋକ ଆସନ୍ତି। ଆଉ ଆ ଆ ଦୁଇ ବର୍ଷ ପରେ ନା ହରିଶଙ୍କର ଅ ତାମାନେ ସେଇ ଏତିକି ତମେ ଡେଭଲପ୍ ହେଇନଥିଲା କିନ୍ତୁ ଏବେ ତାମାନେ ବହୁତ ସବୁଆଡେ ତାମାନେ ପ୍ଲେଟ ମାର୍ବଲ ପକେଇକି ଆଉ ଯୋଉ ଭୋଗ ବି ସେ ସେଠି ହୁଏ ନା ଭୋଗ ଖାଆନ୍ତି। ଶହ ଶହ ଲୋକ ତ ସେଠାରେ ବଡ ମଣ୍ଡପ ବି ତିଆରି ହେଇଛି।
ଆଜ୍ଞା। ଆଉ ଆପଣ ରଜ କେମତି ଆପଣଙ୍କର ଏରିଆରେ କାଟିଲେ?
ହୁଁ ଆଉ ନୃସିଂହନାଥ ଟା ହରିଶଙ୍କର ଠାରୁ ସେଟା ତିରିଶ କିଲୋମିଟର ଅଛି।
ଆଜ୍ଞା ଆଉ କଣ ଏମିତି ଅଛି ଯେ ଆମର ପୁରୀ ଦର୍ଶନ କରି ଯାଇଛନ୍ତି?
ହଁ ପୁରୀ ଦର୍ଶନ ତ ହଁ କରେ। ବାକି ଏଇ ଯୋଉ ରଥଯାତ୍ରାରେ ନା ପୁରୀ ଦର୍ଶନ ଟିକେ ଭଲ ଲାଗେନି ବହୁତ ଭିଡ ଥାଏ ନା।
ପାଇଗଲେ କଣ କର?
ଆଉ କଣ ଦର୍ଶନ ଆଜ୍ଞା?
ଆପ ଆପଣ ଶୁଣିଚନ୍ତି ପାତାଲି ଶ୍ରୀକ୍ଷେତ୍ର ନାଁ ଶୁଣିଛନ୍ତି?
ଆଜ୍ଞା କଣ ଆଜ୍ଞା?
ପାତାଳି ଶ୍ରୀକ୍ଷେତ୍ର।
ନାଇଁ।
ଏ ସେଟା ନା ଆକ୍ଚୁଆଲି ଆମ ଯୋଉ ଉଁ ଏ ଯୋଉ ମାଲିକା ବଚନ ରେ ଯୋଉ ଅଛି ନା କି ଯଦି ପୁରୀରେ ଯେତେବେଲେ ଆମର ପୃଥିବୀ ଧ୍ୱଂସ ହେବ ସେତେବେଲେ ପୁରୀରେ ହଁ ତାମାନେ ପାଣି ପଶିଯିବ ତାପରେ ମା ତାପରେ ଜଗନ୍ନାଥ ମହା ପୁର ତାପରେ ସେ ପୁରୀ ଛାଡିକି ତାପରେ ଯିବେ ଆପଣ ଶୁଣିଛନ୍ତି ଏଟା ଗୋଟେ ଷ୍ଟୋରି।
ଶୁଣିଚି ଛ ତିଆ ଛତିବା ଯିଏ ବୋଲିି।
ହଁ ହଁ ହଁ ଠିକ୍ ଠିକ୍ ତ ସେହି ତା ପୁଣି ପ୍ରଥମେ ତାମାନେ ସେ ଛତିଆ ଯିବେ ତା ତାପରେ ଯୋଉ ପାତାଳ ଶିଖିଥିଲଥିଲେ ନା ସେ ତାମାନେ ସେଠିରେ ତାମାନେ ବସିବେ ସେଠିରେ। ଛପିକି ବସିବେ ତ ସେ ପାତାଲି ଶ୍ରୀକ୍ଷେତ୍ର ଅଛି ଏଠିରେ ଆମ ଏଠୁ ଏଇ ଯୋଉ ସୋନପୁର ରୁ ହେବ ଦଶ ପନ୍ଦର କିଲୋମିଟର ଭିତରେ ହେବ ସେଟା ସେଟା ପୁରା ପାହାଡ ଉପରେ ସେ ଗୁମ୍ଫା ଅଛି ସେ ଗୁମ୍ଫା ଆରେ ତିନି ଟା ମାନେ ଦେବାଦେବୀ ଅଛନ୍ତି। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଛନ୍ତି। କିନ୍ତୁ କିନ୍ତୁ ମୁଁ କିନ୍ତୁ ସେ ମଝିରେ ଯୋଉ ଅ ତା ମାନେ ରୋଡ ର ସାଇଟ ଯୋଉ ମନ୍ଦିର ଅଛି ସେଠି ମହାପ୍ରଭୁଙ୍କୁ ରଖିଛନ୍ତି ତାମାନେ ମୂର୍ତ୍ତି ଆଣିକି।
ଆଜ୍ଞା ତାର
କିଛି ବାକି ପୁରା ଉପରକୁ ଯାଇପାରିନି। ସେ ପୁରା ଉପରେ ନା ପୁରା ପାହାଡ ଉପରେ ପୁରା ତାର ବହୁତ ତାମାନେ ପା ପାହାଚ ଚଢିବାକୁ ପଡିବ ଆଉ ସେ ଉପରେ ଗୁମ୍ଫା ଭିତରେ ସେ ତାମାନେ ରିଏଲ ତାମାନେ ଅଛନ୍ତି ଜଗନ୍ନାଥ। ବଳଭଦ୍ର ଆଉ ସୁଭଦ୍ରା।
ଯାହା ଆପଣଙ୍କୁ କଣ ଭଲ ଲାଗେ ଆପଣଙ୍କର ହବି
ଖାଇବା ପାଇଁ ରେସିପି ସବୁ ଟ୍ରା ଟ୍ରାଏ କରିବି। କାହିଁକି ମତେ ଖାଇବା ପାଇଁ ବହୁତ ଭଲ ଲାଗେ ନୂଆ ନୂଆ ସବୁ ଯୋଉ ଆସେ ତାପରେ ପନ୍ ବୁଥ୍ ଦୁଇଟା।
ବୋଥ୍ ଦୁଇଟା ଆଙ୍କ କୋଉ ଆଇଟମ ଟା ଭେଜ ର କଣ ନନ୍ଡଡଡଭେଜ ର କଣ
ଭେଜ ର ମତେ ବେଶୀ ତା ମାନେ ଏଇ ଯୋଉ ଆମର ଦେଶୀ ଯୋଉ ଖାନା ନା ଅ ଖିଚୁଡି ତାପରେ ଆମର ପଖାଳ ବାସି ପଖାଳ ରେ ତାମାନେ ଭଜା ଆଲୁ ଭଜା ତାପରେ କଲରା ଭଜା। ଶାଗ ସେମିତି ସେଟା ଭଲ ଲାଗେ ବେଶୀ।
ଓଡିଆ ର ହେଲା ବାସି ପଖାଳ ଦହିଛୁଙ୍କ ସାଙ୍ଗ କୁ ବଡିଚୁରା, ଶାଗ ଭଜା।
ହଁ ଆଉ ଯୋଉ ବେସରରେ ଯୋଉ ବି ତାମାନେ ଅ ହୁଏ ନା ବ ଆଲୁ ବେସର ହଉ କି ମୁନଗା ବେସର କଲରା ହଁ। ହଁ ସେଟା ବି ବହୁତ ବଢିଆ ଲାଗେ ଗରମ ଭାତ ତ ସେଇଟା ଭଲ ଲାଗେ। ଆଉ ନନଭେଜ୍ ଭିତରେ ଆମର ହେଲା ଯୋଉ ଚିକେନ, ମଟନ, ତାପରେ ଆମଲେଟ
ଆଉ ନିଜେ ଆପଣ କଣ ଆପଣ ନିଜେ କଣ ବନେଇ ଜାଣିଛନ୍ତି ରୋଷେଇ।
ମୁଁ ନିଜେ ମୁଁ ଯେମତି ନର୍ମାଲ ତ ନିଜେ ସେମିତି କରେ ଆଉ ବାକି ଯୋଉ ସ୍ ସ୍ନାକ୍ସ ଆଇଟମ୍ ଯଉ ମୋମୋସ, ପିଜ୍ଜା ସେଇଟା ମୁଁ ଘରେ କରେ ଗୁପଚୁପ୍। ହଁ ଅଟାରେ ସେଠି ତମ କହିଲି ମତେ ଯୋଉଟା ଭଲ ଲାଗେ କରିବା ପାଇଁ ତ ମୁଁ ୟୁଟ୍ୟୁବ ଦେଖିକି ତାମାନେ ସେ ପ୍ରୋସେସରେ ତାମାନେ ଘରେ କରେ ଆଉ ନିଜେ ଖାଇ ହବା କି ଫେମିଲି ମେମ୍ବର କୁ ବି ଖୁଆଏ।
ଆଜ୍ଞା କେତେବେଳେ ବନାନ୍ତୁ ଆମକୁ ବି ଡାକନ୍ତୁ ଆମେ ବି ଖାଇବା।
ସିଓର ସିଓର ଆସିବେ ଆସିବେ ଘରକୁ ତାମାନେ ଟିକେ ବୋର ହେଲେ ଆଉ ହଁ ଆଉ ମୁଁ ନା ସେ ଗ୍ଲାସ ରେ ନା ସେ ପେଣ୍ଟିଂ ବି କରିବାକୁ ମତେ ଭଲ ଲାଗେ ଟିକେ ତାମାନେ ସମୟ ହେଲି ଯୋଉ ଏକ୍ରିଲିକ୍ ସିଂ ହଁ ସିଙ୍ଗିଙ୍ଗ ବି ପସନ୍ଦ ଆଉ ମୁଁ ନା ଏଇ ଯୋଉ ୟୁଟ୍ୟୁବ ରେ ଟିକେ ତାମାନେ ଶର୍ଟସ ବ୍ଲକ ବି ତା ମାନେ ବନାଏ।
ଆଜ୍ଞା ଆପଣଙ୍କର ଆପଣଙ୍କ ଆପଣ ବନାନ୍ତି?
ହଁ ମୋର ହଁ ମୋର ମୋର ଅଛି ହଁ ଆକାଉଣ୍ଟ ଅଛି ମୁଁ ହେମିତି ଫ୍ରୀ ଟାଇମ ରେ ଯୋଉ ଯାହା ବି ତାମାନେ ରୋଷେ ଇ କରିବେ ତାପରେ କି ଯାଇବି ତାମାନେ ଯ ଯୋଉଆଡେ ବି ତାମାନେ ଯାଏ, ସେଟା ଟିକେ ଟିକେ ଛୋଟ ଛୋଟ ଭ୍ଲକ ମାନେ ବି କରେ। କିନ୍ତୁ ବର୍ତ୍ତମାନ ଟିକେ ଏଡିଟିଂ ରେ ଟାଇମ ହଉନି ନା, ତ ସେଥିପାଇଁ ଖାଲି ସର୍ଟସ ଦଉଛି। ପୁରା ଲମ୍ବା ଭିଡିଓ ଟା ହଉନି।
ଆପଣ ଏବେ କଣ କରୁଛନ୍ତି କି? ହଁ ଟିଚର ଅଛନ୍ତି ଆପଣ? ଆଜ୍ଞା।
ଏ ଯଉ ପ୍ରାଇଭେଟ ଟିଚର ଗଭର୍ଣ୍ଣମେଣ୍ଟ ତ ମଳିବା ଆମକୁ ବହୁତ କଷ୍ଟକର ହେଇଯାଉଛି ଜେନରାଲ୍ ବାଲାକୁ।
ଆଜ୍ଞା,
ଏବେ ପୁଣି ଯଦି ବାହାରିବ, ଏକଜାମ କମ୍ପିଟେଟିଭ ଏକ୍ସାମ୍ ଆଉ ବାହାରୁନି।
ଏବେ ତ ଆପଣ ବି ସିଟି କରିଛନ୍ତି କି?
ହଁ ମୋର ବି ବି ଏ ଡି ପିଜି।
ବିଇଡି ପିଜି।
ହୁଁ।
ଏବେ ତ ଗଲା ଏଥର, ଏଇଥର ବାହାରିବ ବି ଆମର ଜେଟି ନା?
ହଁ ଯେ ବାହାରିବ ପୁଣି, ପୁଣି କହୁଛନ୍ତି କି ଏଇ ଯୋଉ ମୋହନ ମାଝି ପାଇଁ, କଣ?
ମୁଁ କହିଥିଲି
ନା ମୁଁ ନା ଏଇଟା ମୁଁ ତାମାନେ ପକେଇବି। ମୁଁ ଯା ମୁଁ ଏସବୁ ପ୍ରଥମ ଥର ପାଇଁ ପକେଇବି ଏଇଟା। କଣ କି?
ବି ଇ ଡି, ବି ଇ ଡି।
ବିଇଡି ଟା ମୋର ହେଇଥିଲା ଦୁଇ ହଜାର ଅ ତେଇଶ ତେଇଶି। ଚବିଶ ତେଇଶି।
ତେଇଶି ତାହେଲେ ଓଟି ଟି ପାସ୍ ଆପଣ କରିକି ଆପ୍ଲାଏ କିଛି କରିନାହାନ୍ତି ଆଉ।
ହଁ ଏବେ କରିନି।
ଆଜ୍ଞା, ଏଇ ଇଅର ଯୋଉ ବାହାରିବା ଆମର ଯେଟି ତାପରେ ହା
ହଁ ପୁ ହଁ ପୁଣି କହୁଛନ୍ତି କି ତ ଏଇ ଯୋଉ ତାମାନେ ଆମ ଯୋଉ ଓଡିଶା ସରକାର ଯୋଉ ଯେମିତି ଭଳିଆ କରୁଛି ଯେଥିପାଇଁ ପୁଣି ଲେଟ ହେବ ସେ କହୁଛି ସେଥିଲାଗି ସେ ପିଲାମାନେ ସବୁ ଷ୍ଟ୍ରାଇକ୍ କରିବାରେ
ତାପରେ କାଲି ବି ମୁଁ ଦେଖିଥିଲି, କାଲି ବି ମୁଁ ଦେଖିଥିଲି ହଁ ଥ୍ରୀ ହଣ୍ଡ୍ରେଡ ନାଇଟି ସେଭେନ୍ ସ୍କୁଲ କୁ ଥ୍ରୀ ହଣ୍ଡ୍ରେଡ ନାଇଣ୍ଟି ସେଭେନ ଟିଚର। ମାନେ ଗୋଟେ ସ୍କୁଲ ପିଛା ଗୋଟେ ଟିଚର ରହିଛନ୍ତି, କାଲି ମୁଁ ପଢିଥିଲି ପେପରରେ।
ହୁଁ ହୁଁ, ଆଉ ଏବେକା ତା ମାନେ ଟିଚର ବି ତାମାନେ ନାହାନ୍ତି ସ୍କୁଲ ମାନଙ୍କୁ ଛୁଆ ମାନେ ଅଛନ୍ତି, ହେଲେ ଶିକ୍ଷକ ନାହାନ୍ତି, ତା ସେଟା ପେପର ନିଉଜରେ ବାହାରୁଛି
ଯୋଉ ଦି ହଜାର ତେଇଶି ରେ ଆମର ଯୋଉ ଜିଟି ଗଲା
ହୁଁ।
ସେଥିରେ କୋଡିଏ ହଜାର ପୋଷ୍ଟ କହିଲା ବାହାରିବାକୁ, ଦଶ ହଜାର ବାହାରିଥିଲା ନା।
କିନ୍ତୁ କମ୍ ବାହାରିଲା ହଁ।
ସେଇଟା ପାଇଁ ତ ବହୁତ୍ ଷ୍ଟବୁଲ୍ ହୋଇଗଲା।
ହୁଁ, ସେଟା ସେଟା ପୋଷ୍ଟ ଯଦି ଦେତା ବେଲଲେ ବି ହୁଅନ୍ତା ବାକି ଦଉନାହିଁ ନା ସରକାର କୋଟାରେ ରଖି ଦଉଛି ଅଧା ଜଣ ଭାଉଜ ଯେ ରିଜର୍ଭ ଅଛି ଅଧ ସେମତି ଭେକେନି ପଡିଛି।
ନାଇଁ ଏବେ ବି ଆଉ ଏମିତି ହବନି, ନିଜ ଗୋଟା ନିଜେ ନେବେ ପୋଷ୍ଟ। ଆଉ ଅନ୍ୟ କୋଟା, ଏବେ ଯୋଉ ରୁଲ ଲାଗୁଲି ହେଇଛି ଧରକ ଯାହାର ଏସିିଏ ନ ଏ ସି ଗୋଟାର ପୋଷ୍ଟ, ଯାର ଏସ୍ଟି ଏମିତି ଆଗରୁ ଆମର, ଧରିକର ମୋର ଏସି, ମୁଁ ରଖିଛି ଷାଠିଏ ଜେନେରାଲ ବାଲା ପଚାଶ, ମୁଁ ଜେନରାଲ ରେ ପାଇସାରିଥିଲି।
ଉୁଁ ହୁଁ।
ସେମିତି ହବନି ମୋର ଏସିି ମୁଁ ମୋ ଏସି ରେ ପାଇବି ଆପଣଙ୍କର ଜେନେରାଲ ଆପଣ ଜେନେରାଲ ରେ ପାଇବେେ।
ହୁଁ ବାକି ଯାହାବି କହନ୍ତୁ ଆମର ଓଡିଶାରେ ଯୋଉ ଏୁଜୁ
କଅଁ କରିବା ସେମତି ଜାହା ହେଲେ ରହିଛି ଆଉ।
ହୁଁ ଏଇ ଯୋଉ ମୋହନ ମାଝି ବି ଯୋଉ ଆସିଲେ ସେ ବି